ହ୍ୟାଲୋ। ଆଜ୍ଞ ଭାଇ କୁହନ୍ତୁ। ହୁ
ହ୍ୟାଲୋ।
ଆଜ୍ଞା ଭାଇ କୁହନ୍ତୁ।
ଜୟ ଜଗନ୍ନାଥ।
ଆଉ କଣ କରୁଚନ୍ତି ଭାଇ?
ଏଇ ଟିକେ ଦୋକାନ
ଆଜ୍ଞା? ଗରମ ତ ପ୍ରବଳ ହଉଚି।
ଆଉ
ମୁଁ ମୁଁ ତ ଗୋ ଆଜ୍ଞା?
ଆଜ୍ଞା ଏପ ଗ
ମୁଁ ତ ମୋ ଗୋଡ଼ ଖରାପ ଅଛି ସାଙ୍ଗ ମୁଁ କୁଆଡ଼େ ଆ ଚାଲିି ଯାଇପାରୁନି ଗୋଟିଏ ଜାଗାରେ ବଇଚି। ହ୍ୟାଲୋ।
ହଁ ଆଜ୍ଞା
ଆ ମୁଁ କହିଲି ମୁଁ କହିଲି ମୋ ଗୋଡ଼ ଖରାପ ତ ମୁଁ କୁଆଡ଼େ ଚାଲିକି ଯାଇପାରୁନି ଗୋଟେ ଜାଗାରେ ବଇଚି।
ଆଜ୍ଞା।
ଆଉ ଛୋଟ ଆକ୍ସିଡେଣ୍ଟ ଗୋଟେ ହେଲା ଯେ ଗୋଡ଼ତ ଟିକେ ଖରାପ ହେଇଚି।
ହୁଁ।
ଅପରେସନ କାଲି ଅପରେସନ ହେଇଚି ଆଜି ଘରକୁ ଆସିଲି। ଅଛି ଆଉ। ଆଉ
ଓହୋ ଆପଣଙ୍କର କେବେ ହେଇଥିଲା?
ଆକ୍ସିଡେଣ୍ଟ ଆସି ଆକ୍ସିଡେଣ୍ଟ ମୋର ହେଇଥିଲା ଲାଷ୍ଟ ରଜ ଦିନ।
ଓହୋ ମୁଁ ଭାଉଜଙ୍କ ସହିତ ବି କଥା କଥା ହୋଉଥିଲି ବୋଧେ ୟା ପୂର୍ବରୁ ଆପଣଙ୍କ କଥା କହୁଥିଲେ। ହଁ।
ହଁ ସେଇଆକୁ ୟେ ମତେ କହୁଥିଲେ କଇଲେ ହଁ ମୁଁ କଥା ହେଇଥିଲି ଆଙ୍କ ସହିତ ନା ମୁଁ କଲି ହଁ। ଆଉ ସେ ସେଇଥିପାଇଁ କାଲି ଅପରେସନ ହେଲା କାଲି ଗୋଟେ ଦିନ ରହିଲି ଆଜି ଜଷ୍ଟ ପଠେଇଦଲେ ଘରକୁ। କହିଲେ ଘରେ ଯାଇକି ରେଷ୍ଟ ନିଅ। ଆ ପ୍ରାଇଭେଟ ନା ଅଯଥାରେ ମାନେ ପନ୍ଦରଶ ନେଖା ବେଡ ଆ ମାନେ ପର ଡେ ନବ। କାଇ ଅଯଥାରେ
ଆଜ୍ଞା।
ପାଖ ଘର ପାଖ ଖରେ ଆମେ କାଇ ପନ୍ଦରଶହ ନେଖା ଦେଇକି ଇଏ କରିବୁ। ସେଥିପାଇଁ କି ରିଟନ ଘରକୁ ପଳେଇ ଆସିଲି ଆଉ। ଆଜ୍ଞା।
ହଁ ଭାଇ ଭଲ ଅଛି। ମୁଁ ତ ମୁଁ ତ ଭଲ ଅଛି। ଆପଣ ଜଗନ୍ନାଥଙ୍କ କଥା କହୁଥିଲେ ଜଗନ୍ନାଥଙ୍କ କ ଥାରୁ ମନେ ପଡ଼ିଲା କି ମୋ ମୋ ଗାଁରେ ବି ରଥ ହୁଏ, ସେ ରଥରେ ମୁଁ ମୁଁ ରାଜା ର ଭୂମିକା ଗ୍ରହଣ କରେ।
ହୁଁ।
ଛେରା ପହଁରା ସହିତ ସମସ୍ତ ନୀତି ସମ୍ପନ୍ନ କରୁ।
ଯାହା ହଉ ଭାଇ କେତେ ବଡ଼ କାମ ଗୋଟେ ଆପଣ କରୁଚନ୍। ମାନେ କେତେ ବଡ଼ କାମ ଗୋଟେ ଆପଣ କରୁଚନ୍ତି, ସେରା ମାନେ ଛେରା ପହଁରା କରୁଚନ୍ତି। ଠାକୁରଙ୍କ ରଥରେ ମତେ ମତେ ମାନେ ନିଜୁ କୁ ମାନେ କେତେ ଧନ୍ୟ ମନେ କରୁଚି, ମୁଁ ଆପଣଙ୍କ ସାଙ୍ଗରେ କଥା ହଉଚି।
ନା ଭାଇ ମୁଁ ମୁଁ ବି ଆପଣଙ୍କ ପରି ଜଣେ ମଣିଷ ପ୍ରଭୁଙ୍କର ସେବା କରିବା ପାଇଁ ସୁଯୋଗ ମିଳିଛି ସେଥିପାଇଁ ପ୍ରଭୁଙ୍କର ସେବା କରୁଚି, ବର୍ଷକୁ ଥରେ ନଅ ଦିନ ଯାକ ମୁଁ ମୁଁ ମାନେ ଅରୁଆ ଅର୍ନ ଖାଇ ରହି ଛି ଆଉ ଠାକୁରଙ୍କର ଅ ନାମ କୀର୍ତ୍ତନ କରିକି ପୂଜା ଅର୍ଚ୍ଚନା କରି ଚେରା ପହଁରା କରି ଠାକୁରଙ୍କୁ ରଥରେ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇକି ଯାଉଚୁ ଆଉ ମାଉସୀ ମା ମନ୍ଦିର ପାଖରେ ରଥ ରଖି ସେଠି ଅ ମାଉସୀ ମା ଘରେ ଆରିସା ପିଠା ଫାରିସା ପିଠା ସବୁ ହୁଏ ସେଠି ଖାଇ ଖୁଆଇକି ମୁଁ ଆସୁଛି।
ନା ଆପଣ କୁହନ୍ତୁ ଆଗେ ରଥ ବାହାରିଲେ ମନ୍ଦିରୁରୁ ଶ୍ରୀମନ୍ଦିରରୁ ବାହାରିଲେ ଆଗେ କୋଉଠିକି ଯାଏ?
ଆଜ୍ଞା ରଥ ଉପରକୁ ଯାଆନ୍ତି।
ହ୍ୟାଲୋ
ନା ନା।
ଆଜ୍ଞା।
ରଥ ରୁ ଶ୍ରୀମନ୍ଦିର ରୁବା ହେଲା। ଫାଷ୍ଟ କୋଉଠିକି ଯିବେ ଫାଷ୍ଟ କୋଉଠିକି ଯିବେ କୋଉ ଜେଗାକୁ?
ହଁ ମୁଁ ତ ସେତିକି ଯାହା ଯା ମାଉସୀ ମା ମନ୍ଦିର ପାଖକୁ ଯା ଆଜ୍ଞା।
ମାଉସୀ ମା ମନ୍ଦିର ପାକୁ ତାପରେ
ତାପରେ ତ ଅଣସର ଘରେ ପଡନ୍ତି ବୋଧେ ଜରରେ?
ନାଇଁ ଭାଇ ଅଣସର ଘରେ ଏବେ ପଡିବେ ଶୁଣନ୍ତୁ ସେଟା ମୋର ମୋର ସୋତନ୍ତ୍ର ଗୋଟେ ମାନେ ମୁଁ ଠାକୁରଙ୍କ ନାଁରେ ମାନେ ଲେଖିକି ରଖିଛି। ମୋର ମାନେ ଠାକୁରଙ୍କ ବିଷୟରେ ମୁଁ ପୁରା ଟିକ ନିକି ସବୁ ଲେଖିକି ରଖିଚି। ହେଲା କି ଆମର ସ୍ନାନ ପୂର୍ଣ୍ଣିମା ହଉଚି ଅଣତିରିଶ ତାରିକି ସ୍ନାନ ପୂର୍ଣ୍ଣିମାରେ ଭ ଭଗବାନ ନାଗାର୍ଜୁନ ବେଶ ନେବେ ହେଲା କି
ଆଜ୍ଞା ଆଜ୍ଞା ହଁ ଅନଣସର ଘରେ ମୁଁ ମୁଁ ମୁଁ ଭୁଲ କହିଦେଲି ମତେ କ୍ଷମା କରିବେ ମୁଁ ଭୁଲ କହିଦେଲି ପୂର୍ବରୁ ଅଣସର ଘରେ ପଡ଼ନ୍ତି।
ହେଲା କି ତାପରେ ଠାକୁର ନାଗାର୍ଜୁନ ବେଶ ଧରିଲା ପରେ ଗାଧୁଆ ମାନେ ଠାକୁର ଗାଧେଇବେ। ଗାଧେଇଲା ପ ପରେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ଜର ହୁଏ, ଜର ହେଲା ଉପରେ ଠାକୁର ଅଣ ଅଣସର ଘରକୁ ଯାଆନ୍ତି। ଅଣସର ଘରେ ମୁହଁ ମାଡିକି ତଳେ ଶୁଅନ୍ତି ସେଇ ସମୟରେ
ଆଜ୍ଞା।
ଆମ ଦେଶବାସୀ ମାନେ ଦେଶ ବାସୀ ସମେ ସେ ଜର ବାଧକ ମାନେ ଥଣ୍ଡା ଜର କାଶ ଏଇଭଳିଆ ସମୀସ୍ତ୍ରୀଙ୍କୁ ହୁଏ ପ୍ଲସ ଗରମ ବି ବହୁତ ଜୋରେ ଠାକୁର ଯେହେତୁ ଗରମ ଘରେ ଅଛନ୍ତି ସେଥିପାଇଁ ସମୀ ସ୍ତିଙ୍କି ବି ଗରମ ହୁଏ ଇଏ ଗଲା ଅଣସର ଘର ତା ତାପରେ ନଅ ଦିନି ଠାକୁର ଅଣସର ଘରେ ରହିଲା ପରେ ଆମର ଯେମତି ଗା ଦା ଡ଼ାକ୍ତର ଆସିକି ଔଷଧ ଦଉଛନ୍ତି ତାଙ୍କର ସେମିତି ବୈଦ ଆସିକି ମୁଦୁକ ଦବ। ମୁଦୁକ ଖାଇଲା ପରେ ଭଗବାନ ଉଠିବେ ଜରରୁ। ଜରରୁ ଉଠିଲା ପରେ ତାପରେ ନାଗା ଜୁନ ବେଶ ଛାଡିକି ଆମ ଟାହିଆ ବେଶ ଧରିବେ ଟାହିଆ ବେଶ ଧରିଲା ପରେ ତାପରେ ରଥର ଚଢିବେ ଆଉ ତାଙ୍କ ଯୋଉ ଇଏ କରି ରଥରେ ଚଢିବେ ରଥରେ ଚଢିଲା ପରେ ଭଗବାନ ଯିବେ ଆଗେ ମାଉସୀ ମା ଘରକୁ ମାଉସୀ ମା ମନ୍ଦି ମାଉସୀ ମା ଘରେ ସେ ରଥ ଉପରେ ମାଉସୀ ମା ମାଉସୀ ମା ଆସିକି ଯୋଉ ଦହି ଆଉ ପିଠା ପୋଡ ପିଠା ଦେବେ। ଭଗବାନ ପୋଡପିଠା ଦହି ଖାଇଲା ପରେ ତାପରେ ଗୁଣ୍ଡିଚା ମନ୍ଦିରକୁ ଯିବେ। ଗୁଣ୍ଡିଚା ମନ୍ଦିରରେ ନଅ ଦିନ କାଳ ରହିବେ। ନଅ ଦିନ କାଳେ ରହିଲା ପରେ ତାପରେ ଗୁଣ୍ଡିଚା ମନ୍ଦିରରୁ ପୁଣି ବିଦାୟ ଆଣିକି ଆସିବେ ଗୁଣ୍ଡିଚା ମାଙ୍କ କତିରୁ। ଆସିଲା ପରେ ମାଉସୀ ମା ଘରକୁ ମାଉସୀ ମାଙ୍କ ମନ୍ଦିରରେ ପୁଣି ଦହି ଆଉ ଯୋଉ ଛେନା ଦହି ଆଉ ଯୋଉ ପୋଡପିଠା ଖାଇବେ, ପୋଡପିଠା ଖାଇବେ ପୁଣି ମନ୍ଦିରକୁ ଆସିବେ। ମନ୍ଦିର କୁ ଆସିଲା ପରେ ଲକ୍ଷ୍ମୀ ନାରାୟଣ ସିଏ ଝଗଡା ଲାଗିବେ। ସେ ବିଷୟରେ ଜାଣିଛନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା ରସଗୋଲା ଖୋଇକି ଲକ୍ଷ୍ମୀ ମାଙ୍କୁ ଅଇ କରନ୍ତି ମନାନ୍ତି।
ସେଗୁଡ଼ା ବହୁତ ମଜା ଲାଗେହେଲେ ମାନେ ଆମ ଗାଁରେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଆମେ ବି ଯାଉଁ ଦେଖିବା ପାଇଁ ବହୁତ ମଜା ଲାଗେ ସେ ମାନେ ସେ ଜିନିଷ ଦେଖିବାପାଇଁ ଲକ୍ଷ୍ମୀ ମାଙ୍କର ଝଗଡ଼ା ହଉଥିବେ। ହେଲା କି।
ଆଜ୍ଞା।
ଆଉ ବହୁତ ମାନେ ଇଏ ଲାଗେ ମାନେ ସେ ଜିନିଷ ଜିନିଷ ସେଭଳିଆ ଜିନିଷ ମାନେ ଦେଖିଲେ ଯୋଉଟା ଗୁଟେ ନ ମାନେ କୁହନ୍ତି ନାଇଁ ସ୍ୱାମୀ ସ୍ତ୍ରୀ ଝଗଡା ନା ଭଗବାନ ବି ଝଗଡା ଲାଗିଥିଲେ। ଆଜ୍ଞା ଆଉ ଆମେ ତ ଛାର ମଣିଷ। ଆମେ ତ ସେ ତ ଭଗବାନ ଆମେ ତାଙ୍କ ଆଗରେ ଧୂଳିକି ସରି ନୁହେଁ। ତ ସିଏ ଝଗଡା ଲାଗି ଆମେ ଆମେ ଟିକେ ଟିକେ ଝଗଡ଼ାରେ ଅଛନ୍ତି ସ୍ୱାମୀ ସ୍ତ୍ରୀ ଏ ମାନେ କେତେ କୁଆଡେ କିଏ ଜୀବନ ହାରି ଦଉଛି, କିଏ ମାନେ ଡିଭୋର୍ସ ନେଇଯାଉଛି, କିଏ ଲକ୍ଷ୍ମୀତ ସେମିତି କରିପାରିଥାନ୍ତ ନା?
ହଁ।
ଲକ୍ଷ୍ମୀ ସେମିତି କଲେ କିଛି ସେ ଝଗଡା ଲାଗିଲେ ପୁଣି ତା ଙ୍କ ଭିତରେ ଅଁ ପୁଣି ବୁଝାସୁଝା ହେଇକି ସେ ଏଁ ରହି ରହିଲା ନା ନାଇଁ? ତ ଆମ ମଣିଷ ମଣିଷଙ୍କ ଭିତରେ କେତେ ରୁ ମାନେ ଏଇ ଯୋଉ ଅସୁର ଟାଇପର ମାନେ ଯିଏ ଇଏ ଅଛି।
ହଁ ଅସୁର ।
ଅସୁର ପ୍ରକୃତି ଅଛି। ସେଇଥିପାଇଁ କି ଆମେ ମଣିଷ କୁ ମଣିଷ ଘୃଣା କରୁଛନ୍ତି। ମଣିଷକୁ ତୁ ତା କର ବେ ବା। ଏସବୁ ବିହେଭିୟର ଦେଖଉଛନ୍ତି ମାନେ ଉଁ ମାନେ ଦଉଛନ୍ତି। ପ୍ଲସ ତାଙ୍କୁ ମଣିଷଙ୍କୁ କଟୁ କଥା କହୁଛନ୍ତି। ଖରାପ କଥା କହୁଛନ୍ତି ହେଲା।
ଆଜ୍ଞା।
ସେରା କଣ ଏରା କଣ ଏରା ହେଲା ଅସୁର ପ୍ରକୃତି।
ଆଜ୍ଞା ଆ
ନା ଆପଣ ନିଜେ ବୁଝନ୍ତୁ।
ହଁ ହଁ ନାଇଁ ଆପଣ ଠିକ କହୁଛନ୍ତି। ଭାଇ ମୁଁ ଆପଣଙ୍କ ପାଖରୁ ବି ବହୁତ ପ୍ରକାର ଶିଖିବାକୁ ପାଉଛି।
ଆଉ ତାପରେ ଇଏ ହେଲା ଇଏ ହେଲା ଗୋଟେ ଜିନିଷ। ସେଖେଣ୍ଡ କଥା ହେଲା ସ୍ଵାମୀ, ସ୍ତ୍ରୀ ଝଗଡା କ୍ଷଣଙ୍କ ପାଇଁ ଗୋଟେ ପାଣିର ଗାର ଯା ସ୍ଵାମୀ, ସ୍ତ୍ରୀ ର ଝଗଡା ସେଇଆ।
ଆଜ୍ଞା।
ହେଲା ଯଦି ଝଗଡା ଲାଗିଚ ସେଟା ଯଦି ସ୍ତ୍ରୀ କିଛି କହିଲା ସ୍ଵାମୀ ଯଦି ନୁଟ୍ରା ମାନେ ନରମ ହେଇଯିବ। ତ ଝଗଡାଟା କଣ କଣ ଯଦି ସ୍ଵାମୀ କିଛି କହିଲା ସ୍ତ୍ରୀ ନରମ ହେଇଯିବ ତାହେଲେ ଝଗଡାଟା ହେଇଠି ଗଲା। ଆଉ ଯଦି ଦି ଜଣଙ୍କ ମୁହଁକୁ ମୁହଁ ଦେଇକି ଝଗଡା କଲେ ଭାଇ ଝଗଡା ବଢିବ। ତ ଆଇ ତର ଅ ସ୍ୱାମୀ ମରିବ ସ୍ତ୍ରୀ ବଞ୍ଚିବ କି ସ୍ତ୍ରୀ ମରିବ ସ୍ୱାମୀ ଡିିବର୍ସ ହବ କଣ? ତା ପୋଛ କଥା।
ଆଜ୍ଞା।
ନା ଠିକ ନା ଭୁଲ।
ଆଜ୍ଞା ଠିକ୍ ଭାଇ କହୁଛନ୍ତି ଆପଣ।
ଆଉ ଏଇଆ ହେଲା ରୀତିନୀତି। ମାନେ ଦୁନିଆର ରୀତିନୀତି କଥା। ତ ଆମେ ସେ ସେ ସେ ଅସୁର ପ୍ରକୃତି ଛାଡିକି ଆମେ ଭ ଭଗବାନଙ୍କୁ ଧରିକି ଆମେ କଣ ଭଲ ବା ଟ ଯିବା ଭଲ ମଣିଷ ହବା ସେ ବିଷୟରେ ଆଉ ଟିକେ ମନୋର ଦେଲେ ଆହୁରି ଭଲ ହୁଅନ୍ତା। ଆପଣ ତ ଯୋଉ ଭଳିଆ ମାନେ କାମ, କାର୍ଯ୍ୟ, କାମ କରୁଛନ୍ତି। ହେଲାଗି ଆ ଆମ ମେ ଗୋଟେ ରଜା ରଜା ଯାହା କରେ ଆପଣ ସେଇଆ କରୁଛନ୍ତି। ଆପଣ ଗୋଟେ ରଜା ଠୁ ବି କମ ନୁହନ୍ତି। ହେଲା।
ହଉ ଭାଇ ଆପଣ ତ ବହୁତ କିଛି ମତେ ଶିଖେଇଲେ ଆଉ ଏଠି ଆପଣଙ୍କ ସହିତ କଥା ଆ ମୁଁ କିଛି ସମୟ ପୁଣି ପରେ ମୁଁ ଆପଣଙ୍କ ସହିତ କଥା ହଉଛି। ଆଉ ଗୋଟେ କଲରେ ମୁଁ ଆପଣଙ୍କ ସହିତ କଥା ହଉଛି।
ଆଜ୍ଞା, ଆଜ୍ଞା।
ଆଜ୍ଞା, ଆ